ହ ହ୍ୟାଲୋ ଜୟ ଜଗନ୍ନାଥ।
ଭାଇ ଅସ୍ୁଭାବଛି
ହଁ ଶୁଭୁଛି।
ହ୍ୟାଲୋ।
ହଁ ଶୁଭୁଚି। ମୋ କଥା ଶୁଭୁଚି ତ?
ହଉ ଟିକେ କଟିକଟି ଆସୁଥିଲା ତ ହୋଉ କୁହ। ଭାଇ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ। ଆପଣ?
ଭଲ ଆପଣ କୋଉଠୁ କହୁଥିଲେ?
ହୁ ମୁଁ ମ ବ ବର୍ତ୍ତମାନ ଭୁବନେଶ୍ୱରରୁ କହୁଚି।
ଆଛା ଆଛ ଆଛା।
ଆପଣ ଆପଣଙ୍କଠୁ କୋଉଠା ଭାଇ?
ମୁଁ ମୁଁ ରାଉରକେଲା ଆମ ଘର ଟା ରାଉରକେଲା। ସେଠୁ କହୁଥିଲି। ଆଜ୍ଞା ଆସିଛନ୍ତି କେବେ?
ହଁ ଯାଇଥିଲି ଗୋଟେ ବର୍ଷ ଦୁର୍ଗା ଦୁର୍ଗା ପୂଜା ଦେଖିବାକୁ ଯାଇଥିଲି।
ଆଜ୍ଞା ଆଜ୍ଞା ଏପଟେ କିଏ ରାଉରକେଲାରେ ରହୁଛନ୍ତି ନା
ନାଇଁ ନାଇଁ ଏ ଯାଇଥିଲୁ ଯାଇଥିଲୁ ସେମିତି ଆଉ।
ସାଙ୍ଗମାନେ ମିସିକି ନା ଫାମିଲ?
ନାଇଁ ନାଇଁ ସେ ଆମ ବାପାଙ୍କ ସହିତ ଯାଇଥିଲି ବାପାଙ୍କର ସାଙ୍ଗ କିଏ ତାଙ୍କର ଚିହ୍ନା ପରିଚୟ ସେଇଠି ଜଣେ ଥାଆନ୍ତି ତ।
ହଁ ହଁ ହଁ ହଁ।
ଯାଇଥିଲୁ ମୁଁ ସହ ପଢ଼ୁଥିଲି ଯାଇଥିଲି ଷଷ୍ଠ ସପ୍ତମରେ ଯାଇଥିଲି ତିନି ଦିନ ରହିକି ଆସିଥିଲି ତାଙ୍କ ଘରେ। ଦୁର୍ଗା ପୂଜା ଏଇ ସମୟରେ ଯାଇଥିଲୁ ଦୁର୍ଗା ପୂଜା ମେଢ଼ ବଢିଆ। ମେଢ ଆଉ ଗେଟ୍।
ମେନ୍ ଗେଟ ଟା ବହୁତ ସୁନ୍ଦର।
କେମିତି ଭଲ ଲାଗିଲା ପୁରା ଦେଖିକୀ?
ହଁ ହଁ ଦେଖିଛୁ ସେ ନିଅନ୍ତି ଆମକୁ ବୁଲିବାକୁ ନିଅନ୍ତି ତ। ଆଜି ବି ମୋର ମନ ଅଛି ସ ଏବେ ଏବେ ବି ମନେ ଅଛି ମାନେ ରାଉରକେଲାରେ ଠାକୁରଙ୍କର ପଛ ମେଢ ଆଉ ମେନ୍ ଗେଟଟା ବହୁତ ବଢିଆ।
ଆଜ୍ଞା।
ଏତି ଏତିକ କଥା ଡିଜେଟା ଦେଖିପାରିଲିିନି ଆଉ।
କଣ ଟା ଦେଖି ପାରିଲେନି ଡିଜେ ଟା?
ଭସାଣି ହଁ ଭସାଣି ଟା ଦେଖିପାରିଲିନି ଆଉ।
ଭସାଣିଟା ଆଛା ଆଛା ମାନେ ତାହେଲେ ଆପଣ ଦଶମୀ ଦଶମୀ ଯାଏଁ ରହିଥିଲେ ବୋଧେ ନା ତା ଆଗରୁ ବାହାରି ଯାଇଥିଲେ।
ନାଇଁ ନାଇଁ ସପ୍ତମୀ ଆ ତିନି ଦିନ ତିନି ଦିନ ତ ଥିଲୁ ସେଠା ରାନ୍ଧୁ ତିନି ଦିନ ଥିଲୁ।
ଆଚ୍ଛା ଆଚ୍ଛା।
ଆପଣଙ୍କର ଦ ଦଶମୀ ପରେ ଭସାଣି ହୋଇଯାଇନି କି।
ହଁ ଦଶମୀ ପରେ ହେଇଯାଏ ତ ଆପଣ ସେଦିନ ରହିନଥିଲେ ବୋଧେ।
ହଁ ସେଦିନ ଆମେ ରହିନଥିଲୁ ଆସିଥିଲୁ ହେଠୁ।
ଆ ଆଚ୍ଛା ଆଚ୍ଛା ତ କୋଉ ଜାଗାରେ ରହିଥିଲେ ଆପଣ ରାଉରକେଲାରେ କୋଉଠି?
ଆଉ ମନ ଆଉ ମନ ନାହିଁ।
ଆଉ ମାନେ ବହୁତ ଆଗରୁ ଆସିଥିଲେ ବୋଧେ ତାହାଲେ ନାଇଁ?
ହଁ ଆ ଷଷ୍ଟରେ ବଢୁଥିଲା ଆସିକି ଆମର ଦଶମ ସରିବା ଟା ସାତ ବର୍ଷ ସରିଲାଣି ତା ପୂର୍ ମାନେ ଦଶ ବର୍ଷ ପାଖା ପାଖି
ଆଚ୍ଛା ଆଚ୍ଛା
ସେ ନେଇଥିଲା ଆମକୁ ବ୍ରହ୍ମପୁତ୍ର ବୁଲିବାକୁ ନେଇଥିଲେି ବ୍ରହ୍ମପୁତ୍ର ନଦୀ ଆଉ ରୁଷିକୁଲ୍ୟା
ଦେଥିଲେ
ଏ ବ୍ରହ୍ମପୁତ୍ର ନଦୀ ନା କୁସୁଙ୍ଗିଆ ନଦୀ ନାହିଁ ସେଠି
ନାଇଁ ନାଇଁ ବ୍ରାହ୍ମଣୀ ବ୍ରାହ୍ମଣୀ, ନଦୀ ବେଦୀ ବାସ୍ ଯାଇଥିବେ ଆପଣ ବଧେ ହଁ ବେଦୁଆ ବେଦୁଆସ ଯାଇଥିବେ ହନୁମାନ ଟିକା ନେଇକି ଯାଇଥିବେ
ହଁ ହନୁମାନ ବାଟିକା ଯାଇଥିଲୁ
ଆଜ୍ଞା ଆଜ୍ଞା ଆଉ ବୈଷ୍ଣୋ ଦେବୀ ଯାଇଥିଲେ ଯୋଉ ପାହାଡ ଉପରେ ଯୋଉ ଅଛି
ନାଇଁ ସେଟାକୁ ଯାଇ ମନ ନାଇଁ ବୋଧେ ଯାଇଥିଲୁ ନା କଣ ଜାଣି ଆ ମନ ନାାଇଁ
ଆଚ୍ଛା ଆଚ୍ଛା ଆମର ଏଠି ପାହାଡ ଉପରେ ହଁ ପାହାଡ ଉପରେ ଗୋଟେ ବୈଷ୍ଣ ଦେବୀ ବି ଅଛନ୍ତି ତ। ଯେମିତି ଆଜ୍ଞା କୋଉଥିରେ ଟ୍ରେନରେ ନା ବସରେ ଆସିଥିଲେ?
ହଁ ଟ୍ରେନଧେ ଯାଇଥିଲୁ ରାଜାରାଣୀ ଟ୍ରେନ ଯାଇଥିଲୁ
ଆଚ୍ଛା ଆଚ୍ଛା ଯୋଉଠି ଷ୍ଟେସନ ଟା ଅଛି ଯୋଉଠି ପହଞ୍ଚିଥିବେ ସେଇଠୁ ଆରପଟକୁ ଗୋଟେ ପାହାଡ ଦେଖାାଯାଇିବ ସେ ପାହାଡରେ ହିଁ ବୈଷ୍ଣୋ ଦେବୀ ମନ୍ଦିର ଅଛି ଷ୍ଟେସନ ରୁ ଜଷ୍ଟ୍ ପାଖରେ
ହ ହଁ ଆା ନ ଜନ ଗିନ୍ତୁ ହଁ ଆମ ତାଙ୍କ ସହିତ ବାଇକ୍ ବାଇକରେ ତାଙ୍କ ସହିତ ବୁଲୁଥିଲୁ ନା
ହଁ ହଁ ହଁ
ସେଇଟା ଅକ୍ଟର ନା ବାଇକତି କଣ ବୁ
ଆଚ୍ଛା
ଯାଇଥିଲୁ ହନୁମାନ ବାଟିକା ସେଇ ଯୋଉ ତାଙ୍କ ଘରକୁ ଯିବା ବାଟରେ ହନୁମାନ ବାଟିକା ଦେଖେଇଥିଲେ ମାନେ ଦୂରରୁ। ହନୁମାନ ମୂର୍ତ୍ତିଟା ଦେଖାଯାଉଥିଲା ତାପରେ ପାଖକୁ ଯାଇକି ଦେଖିଲୁ
ତାହଲେ ଏଇ ପାଖାପାଖି ମାନେ ଉ ରଉରକେଲା ଭିତରେ ହି ରହୁଥିଲେ କି ଗୋଟେ ନାଇଁ।
ହଁ ହଁ
ଆଚ୍ଛା ଆମେ ବି ସେ ପାଖାପାଖି ରହୁଛୁ ବାସନ୍ତୀରେ
ଆଚ୍ଛା ଦଶ ବର୍ଷ କଥା
ହଁ
ସେ ଆମ କୁହୁଟିରେ ମାନେ କୁହୁଟି ତାଙ୍କର କିନ୍ତୁ ସେ ସେଠି ଅଛନ୍ତି।
ଆଚ୍ଛା ଆଚ୍ଛା
ତାଙ୍କର ତାଙ୍କର ଗୋଟେ ହଁ କୁହୁଟି ତାଙ୍କର ଏଇ ଗୋଟେ ଲୁହା କାରଖାନା ଥାଏ ନା କଣ ମାନେ ଯୋଉ ମେଟାଲ ବନାନ୍ତି। ଗାଡିର ଯୋଉ ପାର୍ଟ୍ସ ଯୋଉ ଏମିତି କଣ କେତେଟା ମେଟାଲ କଣ ବନାନ୍ତି
ଆଚ୍ଛା ଆଚ୍ଛା ଅ କାରଖାନା ଅଛି ଗାଡିର ଗାଡିର ଗାଡିର
ଗାଡ଼ିର ଯୋଉ ଟ୍ରକ ମାନଙ୍କର ଯୋଉ ୟୁ ସେଫର ଯୋଉ।
ପତି ପତି ଆଚ୍ଛା
ହଁ ମୋଟା ହେଇକି ଲୁହାଟେ
ହୁଁ ହୁଁ।
ହଁ କ୍ରିକେଟ ଖେଳ ସବୁ
ଆଚ୍ଛା ମେନ ହେଲା କୋଉ ଜାଗା ଟା ଜାଣିଥିଲେ ହେଲେ କିଛି ଗୋଟେ ମାନେ ଇଏ ହେଇଥାନ ଯେମିତି ଆମେ ରହୁଛୁ ବାସନ୍ତରେ ସେମାନେ ହୁଏତ ଉ କୋଉଠି ଉଦିତ ନଗରରେ ରହୁଥିବେ କି ଏସ୍ ଟି ଏ ରେ ରହୁଥିବେ ସେଇ କି କୋଉଠି କାହିଁକିନା ହନୁମାନ ବାଟିକା ପାଖରେ ଯଦି କହୁଛନ୍ତି ତାହେଲେ ଏଇ ଆଖପାଖରେ ଆମ ଘର ପାଖପାଖି ହିଁ ଥିବେ।
ହଁ ହଁ।
ଦଶ ବର୍ଷ ଦଶ ବର୍ଷ ତଳର କଥା
ମାନେ ଆଉ ଆଉ ଯିବା ଆସିବା ତାଙ୍କ ଘରକୁ
ନାଇଁ ଆଉ ଯାଇନି ସେଇ ଥରକ ଯାଇଛି‌।
ଓଁ ହଁ ହଁ। ଭଲ ମାନେ ଏଇ ପାଖାପାଖି ଥିବେ ସେମାନେ ଯେହେତୁ ଯେହେତୁ ହନୁମାନ ବାଟିକା ପାଖରେ କହୁଛନ୍ତି
ସେଇପାରେ କି ଆଜ୍ଞା?
ହଁ ସେ ଷ୍ଟାଡିୟମ ବି ପାଖାପାଖି ଗୋଟେ ଷ୍ଟାଡିୟମ ଥାଏ ନା ସେଇଠି ଗୋଟେ
ଷ୍ଟାଡିୟମ୍ ତାହଲେ ସେ ଟ କଥା କହୁଛନ୍ତି କାହିଁକି ଆଠ ବର୍ଷ ତଳେ ଆପଣ ଯଦି ଦଶ ବର୍ଷ ତଳେ କହୁଛନ୍ତି ସେତେବେଳେ ଏଇ ଯୋଉ ନୂଆ ହକିସ ଷ୍ଟାଡିୟମ ଟା ସେଇଟା ବନାହେଇ ନଥିଲା।
ମୁଁ ସାଜମୁଙ୍ଗୀ ବି ଗୋଟେ ଥିଲା ସେଠିକି ଦେଖଉଥିଲି।
ତାହେଲେ ସେକ୍ଟର କଥା ହେଇଥିବ କାହିଁକି ସେପଟେ ଷ୍ଟାଡିୟମ ଥିଲା ଆଗରୁ କ୍ରିକେଟ ଷ୍ଟାଡିୟମ ଅଛି ପ୍ଲସ୍ ହକି ଷ୍ଟାଡିୟମ ବି ଗୋଟେ ଥିଲା ଆଉ ଏବେ ଯୋଉ ନୂଆ ୱାର୍ଲଡ କପ୍ ଯୋଉ ବେଳେ ହକି ଷ୍ଟାଡିୟମ ଯୋଉଟା ନୂଆ ହେଇଛି ବିର୍ସାମୁଣ୍ଡା ସେଇଟା ଏଇ ଏବେ କେତେ ବର୍ଷ ହବ ପାଞ୍ଚ ଛ ବର୍ଷ ହବ।
ଏଇ ଅଳ୍ପ
ତ ତା ଆଗୁରୁ ମାନେ ତାହେଲେ ହୁଏତ ସେକ୍ଟର ହୁଏତ ପଟେ ହେଇଥିବ ଆଉ
ପର ହେଲେ ଦଶମ ସପ୍କାହ ଦୁଇ ହଜାର ଅଠର ଆଉପ ହେଇଛି ଆଜିକି ଛବିଶି ଆଶ ବର୍ଷ ଯାହାହେଲେ ବି ଦଶ ବର୍ଷ ପାଖା ହେଇ ଷଷ୍ଟ ସପ୍ମ ଦେଇଥିଲି ମେ
ଆଚ୍ଛା ଆଚ୍ଛା କିଏ ପୁରା ଫ୍ୟାମିଲି ସମସ୍ତେ ଆସିଥିଲେ ନା ଖାଲି ବାପା
ନାଇଁ ନାଇଁ ବାପା ମୁଁ ଆଉ ତାଙ୍କର ରିଲେଟିଭ ଟ ଜଣେ ଯାଇଥିଲେ। ତାଙ୍କ ରିଲେଟିଭ ଲ
ତାଙ୍କ ବାପାଙ୍କର ସାଙ୍ଗ ଯାଇଥିଲା ତାଙ୍କ ରିଲେଟିଭ ଜଣେ ଆମେ ଯାଇଥିଲୁ ଆଉ
ଓ ହଁ ହଁ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ବୋଉ ଭାଇ ଭାଉଜ ଆଉ ପୁଅ
ମାନେ ଆପଣଙ୍କ ଅ ଜଣେ ବଡ ଭାଇ ବି ଅଛନ୍ତି।
ହଁ ବଡ଼ ଭାଇ ଲୋକ ଗଟେ ଦିଦି ଦେଇ ବାହା ହେଇ ସାରିଲା ପରେ ତାର ଗୋଟେ ଝିଅଟେ।
ଆପଣଙ୍କ ଭଏସ ଟା ଟିକେ ମାନେ ଫ୍ଲକ୍ଚୁଏଟ ହଉଛି ଗାଡ଼ି ଚଲାଉଛନ୍ତି କି?
ନାଇଁ ନାଇଁ ଫିଲ୍ଡ ରେ ବସିଛି ତ ପବନ ଟା ହୋଉଛି।
ଆଚ୍ଛା ଆଚ୍ଛା। ହୁଁ କଣ କହିଲେ ଭାଇ କଣ କରନ୍ତି?
ଆମର ଚିକେନ କାଉଣ୍ଟର ଅଛି।
ଆଚ୍ଛା ଆଚ୍ଛା। ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ କୋଉଠି ଭୁବନେଶ୍ୱରରେ କୋ କୋଉ ଜାଗାରେ ରୁହନ୍ତି?
ଭାଇଁ ମୁଁ ଭୂବନେଶ୍ଵର ଆମର ପୁରୀ ଭୁବନେଶ୍ୱରରେ ମୁଁ ଅଛି। ବାଣି ବିହାର ବାଣି ବିହାର ଧରିକି ପଡୁଛି।
ଉଁ ମସ୍ ଆଚ୍ଛା।
ମାନେ କାଉଣ୍ଟରଟା କଉଠି ଅଛି କହିଲେ ମାନେ ସେଠି ବାଣୀ ବିହାର ରେ।
ନାଇ ନାଇଁ ଆମର କୁହୁଡି ଆମର ଗାଁ ରେ ଅଛି।
ଆଚ୍ଛା ଆଛା ମାନେ ଭାଇ ସେଠି ରହୁଛନ୍ତି କି?
ହଁ ଆମ ଫ୍ୟାମିଲି ସବୁ ସେଆଡ଼େ ମୁଁ ଏଠି ଆସିକି ଅଛି ରହିକି ପଢ଼ୁଛି।
ହୁଁ ହୁଁ ହୁଁ।
ଆଉ ଏଠି ରୁମ ନେଇେକି ରହକି ପାଠ ପଢୁଛି ଆଉ।
ଉଁ ହୁଁ ହୁଁ ଏବେ ଏଇଠି କଣ କରୁଛନ୍ତି ଆପଣ? ପାଠ ପାଠ ପ ପଢୁଛନ୍ତି ନା?
ହଁ ପାଠ ପଢୁ
ଆଛା ଅ ମାନେ କଣ କରୁଛନ୍ତି?
ଜବ୍ ପାଇଁ ପ
ହ୍ୟାଲୋ।
ଜବ ପାଇଁ ଜବ ପାଇଁ ପାଠ ପଢୁଛି ଗମେଣ୍ଟ ଜବ ପାଇଁ।
ଆଚ୍ଛା ଆଚ୍ଛା ପ୍ରିପାର ପ୍ରିପାରସନ୍ କରୁଛନ୍ତି ଆପଣ ଆଚ୍ଛା। ଏବେ ତ ବୋଧ ସେ ଓ ଡବଲ ଏସ ସି ଓ ଟ୍ରିପଲ ଏସ ସି ବାହାରିଥିଲା ବୋଧେ। ଆର ଆଇ ହାରିକା ସେଗୁଡା ପିଟୁଛନ୍ତି ନା ଖାଲି ବ୍ୟାଙ୍କ ଫଙ୍କ ପାଇଁ
ଆମର ଓଡିଶା ପାଇଁ କିଛି ପଢିନି ବି ପକେଇ
ହୁଁ ହୁଁ ଆଚ୍ଛା। ପକାନ୍ତୁ ମାନେ ଆଜ୍ଞା।
କଣ କରୁଛନ୍ତି ଆପଣ?
ଅ କିଛି ନହିଁ ଭାଇ ବସିଥିଲି ବାହାରକୁ ଟିକେ ଯିବି ଲି ଆଉ। ବସି ଆଉ।
ଖଲ ଟିକେ ବୁଲାଉଛି ଟିକେ କରିବି ଆଉ।
ଓହୋ ନାଇଁ ସାଙ୍ଗମାନଙ୍କ ସାଙ୍ଗରେ ନୁହଁ ଟିକେ ଘର ପାଇଁ କିଛି ରାସନ ଭସନ ଆସିଅର୍ ଥିଲା ତ ମାର୍କେଟି ସେଥି ପାଇଁ ଯିବି ଆଉ।
ଓହୋ।
ହଉ ଭାଇ ପ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇ।
ହଉ ଠିକ ଅଛି ଆପଣଙ୍କ ସହିତ କଥାହେଇକି ମତେ ବି ଭଲ ଲାଗିଲା।
ଆଜ୍ଞା ଧନ୍ୟବାଦ ଜୟ ଜଗନ୍ନାଥ।
ସେ।